କଣ କରୁଛନ୍ତି?
ହଁ ଏଇ ଘରେ ଅଛି ଏଇଠି ଆଉ ଏ ସକାଳୁ ବସିଛି ଏଇ ଘର ପାଖରେ ଆଉ।
ଘର ପାଖରେ ବସିଛନ୍ତି କିଛି କାମ ନାହିଁ ନା କଣ?
କାମ କଣ ଆଉ ଘରେ କିଛି କାମ ନାହିଁ। ଏ ଚାଷ ବାସ ତ ହେଇନି ଏବେ ହେଇନି ଚାଷ ବାସ ବର୍ଷା ହେଲା ପରେ ଚାଷ ବାସ କରିବା ଆଉ।
ବର୍ଷା ତ ଏବେ ତ ହେଇନି ଆଉ ଚାଷ ବାସ କଣ କରିବେ।
ହଁ ବର୍ଷା ହେବାର ତ ସମ୍ଭାବନା ଅଛି।
ଆମର ତ ବର୍ଷା ହଉନି ସେଇ ଖରା ଗୁଳୁଗୁଳି ହେଇକି ରହୁଛି ଆଉ କଣ କରିପାରିବୁ।
ଓହୋ ଆଉ ଚାଷ ବାସ
ନାଇଁ ଆମର ଚାଷ ଫାସ କିଛି ନାହିଁ। ଆମର ବିଲ ଅଛି କିନ୍ତୁ ଚାଷ ବାସ କିଛି ହଉଛି କରାହଉନି। ଚାଷ କିଏ କରିବ ଆମର ତ ଘରେ କିଏ ରହୁନାହାନ୍ତି ଆଉ ଚାଷ କିଏ କରିବ ଆଉ।
ହୁଁ ହୁଁ ଘରେ ଭାଇ ରହୁନାହାନ୍ତି କି ଘରେ।
ନାଇଁ ସିଏ ରହୁନାହାନ୍ତି ସିଏ ତାଙ୍କର ଚେନ୍ନାଇ ରେ ଯାଇକି ରହୁଛନ୍ତି। ଚାଷ ଆଉ କିଏ କରିବ ଆ ମୋତେ ସବୁ କିଣା ଖାଲି ଯାହା ପାଣି ଟାକୁ ଛାଡି ଦେଇକି ଆଉ କଣ କରିପାରିବୁ?
ନା ଆମର ସମସ୍ତେ ଘର ଅଛନ୍ତି ଆ ଘର ସବୁ ରହିଛନ୍ତି ଏଇ ଘର ଆମର ଏ ଚାଷ ଉପରେ ନିର୍ଭର ଚାଶ୍ ଭାଇ ଗୋଟେ ଦୋକାନ ଖଣ୍ଡେ ଦେଇଛନ୍ତି। ଏଇ ଘୂଷା ଦୋକାନ ଆଉ ଛୋଟ କାଟିଆ ସେମିତି ଚାଲୁଛି ସେଇଥିରୁ ଯାହା ରୋଜଗାର ହଉଛି ସେମିତି ଘରେ ଖର୍ଚ୍ଚ ହଉଛି ସେ ସେଠ ଯାଇ ସେମିତି ଚାଲିଛି ଆଉ, ଆଉ ଏମିତି ହେଇ ଯାଇ ଚାଷରୁ ଯା ଆଉ।
ତମର ତ ସୁଖୀ ପରିବାର ଆଉ ଘରେ ରହୁଛ। ଆଉ ଆମଉ କଣ କରିପାରିବା ଆମର ତ ବାହାରେ ରହୁଛନ୍ତି ଆମର ତ କିଛି ମାନେ ଗୋଟେ କୁଆଡେ କୁଆଡେ ବୁଲାବୁଲି କରିବୁ କିଛି ଗୋଟେ ମନ କରିବୁ ଆଜି ଗୋଟେ କଣ ଖାଇବାକୁ ସେମିତି କଣ ପର ଉପରେ ନିର୍ଭର କରିବାକୁ ପଡିବ? କାହାକୁ ଗୋଟେ କହିବୁ ଦେ ଆଣିକି ଦେ, ତାର ପୁଣି ସୁବିଧା ଦେଲେ ସିଏ ଆଣିକି ଦେବ ନହେଲେ ନାହିଁ। କଣ କରିପାରିବୁ?
। ହଁ ସେଇଟା ହେଲେ ବି କିଛି ନାହିଁ କିନ୍ତୁ ଆପଣଙ୍କର ପଇସା କଞ୍ଚା ପଇସା ଆସଛି ନାଗଦା ପଇସା ଆସୁଛି ବାହାରୁ କି ଆମର ପଇସାଟି ନାହିଁ ଏଇ ଯାହା ସେଇ ଧାନ ଚାଉଳ ବିକ୍ରି କରିକି, ଯାହା କରିବା କଥା ଆମେ କରୁ।
। ପଇସା ଆସିଲେ କଣ ହେବ ଏତ ଛୁଆ ପାଠ ପଢ଼ା ଗୋଟେ ଭଲ ମନ୍ଦ ବନ୍ଧୁବାନ୍ଧବ ଅଛନ୍ତି। ସବୁବେଳେ ତ କାମ ଲାଗିକି ରହିଛି ଆଉ ସେ ତ ଯେତିକି ଇନକମ କରୁଛନ୍ତି ସେତିକି ତ ଆମର ହଉନି। ଆମେ ଆ କଣ କୁ ସେଥିରେ ପୁଣି ଦେହ ପା ଅଛି, ଭଲ ମନ୍ଦ ଆଉ କଣ କରିବୁ?
ହଁ ସେମିତି ଧର୍ଯ୍ୟ ଧରନ୍ତୁ ଆଉ ସେମିତି ତ ଅଛି ଆଉ ଯେତିକି ରୋଜଗାର ଆମର ସେଇ ଅନୁସାରେ ଚଲିବ ଆଉ ଆସ୍ ସେମିତି ଚଳିବେ ଆଉ ଯେତିକି ଭାଇ ରୋଜଗାର ପଢୁଛନ୍ତି ତମ ସେଇ ଅନୁସାରେ ଯେତିକି ପଇସା ହେଲେ ତମେ ସେଇ ଅନୁସାରେ ଘରେ ତମେ ରହିବ ତମେ ଦେଖିଛାଇଁ କେମିତି ଚଳିବ କେତେ ଖାଇବା କେତେ କଣ କରିବ ସେଇଥି କିଛି ବି ଶ୍
ଆରେ ଘରେ ରହିଲେ କଣ ହବ ସବୁ ତ କିଣା। ଚୁଲି ରୋଷେଇ ତ ମେନ ନାହିଁ। ଆମର ତ ସବୁବେଳେ ଗ୍ୟାସ ରେ ହଉଛି ସେମିତିରେ ତ କଣ ଗ୍ୟାସ ରେ ନହେଲେ ଚୁଲିରେ ରହିଲ ଆମର କଣ ଟିକେ ଗ୍ୟାସ ଟା ବଞ୍ଚି ଯାଆନ୍ତାନା।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
ଏମିତିରେ ଚୁଲିରେ ହେଇପାରୁନି, ଗ୍ୟାସ୍ ସବୁବେଳେ ସରୁଛି, କଣ୍ଟିନ୍ୟୁ ରୋଷେଇଗଲା ବେଳକୁ ଗୋଟିଏ ମାସ ପୁରା ଯାଉଛି ଆଉ କଣ କରିପାରିବୁ?
ଆ ସେ ଆପଣଙ୍କର ଚୁଲି ଫୁଲି ବ୍ୟବସ୍ଥା କିଛି ନାହିଁ ମୁଁ ପାଖରେ କରୁନାହାନ୍ତି ଏ ତ ବର୍ଷା ଫର୍ଷା ହେଇନି ନହେଲେ ବାହାରେ ଗୋଟେ ଚୁଲିଫୁଲି କରୁନାହାନ୍ତି।
ଏ ବାହାରେ ଯେଉ ଖରା ହଉଛି ବସିକି କଣ ରୋଷେଇ କରିହବ, ଆମର ତ ବାହାରେ ଚୁଲି ହେଇନି ଆଉ ରୋଷେଇ ଘର ବି ବାହାର ହେଇନି ସବୁ ତ ଗ୍ୟାସ ରେ ଆଗରୁ କ ସେମିତି ଚାଲିଛି ଆଉ। ସେଟା ବାହାରେ ଚୁଲି ଥିଲେ ଆଉଛି ହଁ କରିବ ଚୁଲି ଥିଲେ କଣ ହବ ପୁଣି କାଠ ବ୍ୟବସ୍ଥା ପୁଣି କରିବାକୁ ପଡ଼ିବ ନା ଆଉ ଖାଲି ଚୁଲି ରଖିକି କଣ କରିବ?
ପରିବାର ଆପଣଙ୍କର କେତେ ଜଣ?
ପରିବାରରେ ମୋ ଶାଶୁ ଅଛନ୍ତି ମୋ ସ୍ୱାମୀ ଆମ ଝିଅ ଆଉ ପୁତୁରା ଅଛି।
ଓଁ ହଁ ଚାରି ପାଞ୍ଚ ଜଣ ପରିବାର ସେମିତି ଚଳିବେ ଆଉ ଆମର ତ ସେଇ ସବୁ ଆମର ଅବଶ୍ୟ କାଠ ଅ
କାଠ ଅଛି, ଏ ବାଡି ଘର କାଠ ଶୁଣି ଜଳା ହଉଛି, ଆମର ବି ସେଇ ବୋଉ ମାନେ ବି ସେ କାଠ ଜାଳୁ ନାହାନ୍ତି, ସେଇ ମା ମାନେ ଆ ସେ କାଠ ଜାଳୁଛନ୍ତି ଚୁଲିରେ, ସେ ଭାତ ଫାତ ବସେଇଦେଉଛନ୍ତି, ଗ୍ୟାସରେ ସବୁ
ଅଲଗା ଆଇଟମ ସବୁ ଛୋଟକାଟିଆ ଆଇଟମ ସବୁ ହଉଛି ଆଉ।
ଆମର ତ ମୋ ଶାଶୁ ମା କିଛି କରୁନାହାନ୍ତି ଆଉ। ନିଜେ ସବୁ କରିବାକୁ ପଡୁଛି ଆଉ ସିଏ ଯଦି ଟିକେ କଣ କରିଦିଅନ୍ତେ ଆଉ କଣ କରନ୍ତେ, ମତେ ଟିକେ ହାଲକା ହୁଅନ୍ତା ଆଉ କଣ କରିପାରିବୁ ଏମିତିରେ ଛୁଆ ପିଲା ଭଲ ତାଙ୍କ କ ତାଙ୍କ କଥା ବୁଝିଲା ବେଳକୁ ତ ଟାଇମ୍ ହେଉନି, ଆଉ କଣ କରିବୁ? ହଁ ସେମିତି କରନ୍ତୁ ସେଟା ରୁହନ୍ତୁ ସେଇଟା ଭଲ ନା ଆଉ ସେଇଟା ହଉଛି ଗୃହିଣୀ ମାନଙ୍କର ଆମ ଘରର ଘରଣୀ ଯୋଉମାନେ ସେମାନେ କରନ୍ତି ମାନେ ବୋହୁ ମାନେବି ସେବା କରିବା ଭଲ। ଆଉ ସେମିତି କରନ୍ତୁ ଆଉ କଣ କରିବା ସେମିତି ଦେଖି ଚାହିଁ ସବୁ ସଂସାର ଚଳେଇବାକୁ ପଡିବ ଆଉ। ଆାଉ ଆପଣଙ୍କର ଗାଈ ଫାଇ ଅଛନ୍ତି ନା ନାହାନ୍ତି।
ହଁ ଗାଈ ଅଛନ୍ତି, ସବୁ ଅଛି ଗୁହାଳ ଅଛି, ଗାଈ ଅଛି ସବୁ ଚାଷ ଅଛି ନା ସବୁ ଅଛି। ଏଇ ଯୋଉ ବଳଦବି ଗୋଟେ ଦିଟା ଅଛନ୍ତି।
ଟା ଅଛନ୍ତି ଆଉ ଗାଈ ଦୁଇଟା ଦୁଆଳ ଅଛନ୍ତି, କ୍ଷୀର ଫିର ଆମର ଦହି ଫଇ ଘିଅ
ସବୁ କିଛି ଇଏ ନାହିଁ ମଝିରେ ମଝିରେ ଆମର ପନିର ବି କରିଦବୁ ସେଥିରେ ଛେନା ଇଏ କରିକି।
ଏବେ ତ ଆଉ ବଳଦରେ କଣ କାମ ସବୁ ତ ଟ୍ରାକ୍ଟରରେ ସବୁ ଚଷିଲେ। ଆଉ ବଳଦ କିଛି କାମ ନାହିଁ। ଆଉ ଯୋଉ ଗାଈ ରଖିଛନ୍ତି ଯୋଉ କ୍ଷୀର।
ହଁ ଆମର ସେମିତି ରଖିଛୁ ଏଇଆଉ ଯୋଉ ରହିଛନ୍ତି ରହିଛନ୍ତି ବଳଦ ଆମର ତ ଚାଷ
ଚାଷ ହଉନି ଯେ ଗୋଟେ ରହିଛନ୍ତି ରହିଛନ୍ତି ଗୋବର ପାଇଁ ରହିଥାହିକି ଖତ ଗୋବର ହେଉଛି ଏଇଆ ଆଉ। ଓହୋ ଆମର ଚାଷବାସ ହଉଛି ସେଥିପାଇଁ ରଖିଛ ଆଉ। ଆମର ଗାଈ ବି ନାହିଁ। ଗାଈଥିଲେ ହଁ ଟିକେ କ୍ଷୀର କେତେବେଳେ ଖାଆନ୍ତୁ ଗୋଟେ ଦହି ଆଉ ଗୋଟେ ଛେନା କି କେତେବେଳେ ଘିଅ ଟିକେ କରନ୍ତୁ ସେ ତ ନାହିଁ ଆଉ କରିବୁ କେମିତି ଆଉ।
ହଁ ନା ଆମର ଗାଈ ଅଛନ୍ତି ଗାଈ ଅଛନ୍ତି ଗୁହାଳା ଅଛି ସବୁ ଅଛି ସବୁ ସୁବିଧା ଅଛି। ଆମର ପାଖରେ ଗଡିଆ ପୋଖରୀ ଅଛି ସେଠି ବି ସବୁବେଳେ ବନ୍ଧା ବନ୍ଧି ହେଇଯାଉଛନ୍ତି ପଡିଆ ଅଛି ଗାଈ ବନ୍ଧକ କରିଦେଇଚୁ ଆଉ ଘାସ ଫାସ ବି ରହୁଛି ପଡିଆ ରହୁଛି ଗାଈ ଫାଇ ଚରିକି ଆସୁଛନ୍ତି, କିଛି ଅ
ଆମର ତ ସେମିତି ସୁବିଧା ନାହିଁ ପଡିଆ ନାହିଁ। ଆଉ ଯାହା ଗୋଟେ ଗାଈ ଗୋରୁ ରଖନ୍ତୁ। ଆଉ ସୁବିଧା ସେମିତି ନାହିଁ କିଏ କରିବ ଆଉ ସେଥିପାଇଁ ତ ରଖୁନୁ ଆଉ ରଖିଲେ ନହେଲେ ଭଲ ହୁଅନ୍ତା, କ୍ଷୀର ଟିକେ ଖାଆନ୍ତୁ ଦହି ଟିକେ କରନ୍ତୁ। ଆଉ ଏମିତିରେ ତ କିଛି ନାହିଁ ଆଉ ସବୁ ଯାହା ଖାଇବ ସବୁ କିଣିକି ଆଣିବୁ ଆଉ।
ଆଉ ଆପଣଙ୍କର ଇଏ କଣ ମାନେ ସିଫ୍ଟ ରେ ଘର ନା କଣ?
କଣ କହିଲେ?
ସିଟି ଉପରେ ଘର ନା କଣ ଆପଣଙ୍କର ନା ଗାଉଁଲି?
ହଁ ସେମିତି ଆଉ ସିଟିରେ ଯିବ ଗାଁ ରେ ଯିବ ସେମିତି ମଝାମଝିରେ ରହିଛୁ ଆଉ। ହ ହଁ ବଜାର ଫଜାର ପାଖରେ ଅଛି ନା ନାଇଁ? ନାଇ ଏ ପାଖରେ କଣ ଦି କିଲୋମିଟର ପା ହଉଛି ହବ ଦୂରରେ ଅଛି ଆଉ।
ସବୁ ସେଠି ସବୁ ମିଳି ଯାଉଛି।
ହଁ ସେଠି ସବୁ ମିଳିଯାଉଛି ଏବେ କଣ ନିଜେ ଯାଇକି ଆଣିବାକୁ ପଡିବ ନା। ଆଉ କଣ କରିପାରିବୁ।
ଆଉ କଣ କରିବା ସେମିତି ଆଉ ଯେତେବେଳେ ରହିଲ ଏକାଟିଆ ରହିଲ ମାନେ ସବୁ ନିଜେ କରିବାକୁ ପଡିବ ଆଉ। ପର୍ଯ୍ୟନ୍ତ ସେମାନେ ବାହାରେ ଅଛନ୍ତି, ଆଉ ନିଜେ ସବୁ କରିବାକୁ ପଡିବ ଆଉ କଣ କରିବା।
ଆ ସେଇ ତ ନିଜେ କରୁ ଚୁ ଆଉ ସେଥିପାଇଁ ଟିକେ ବାଧୁଛି ଆଉ। କରନ୍ତୁ କରନ୍ତୁ ଅପେକ୍ଷାର ଫଳ ମିଠା, ଯାହାହେଲେ ପରିଶ୍ରମର ଫଳ ଦିନେ ନା ଦିନେ ମିଳିବ।
ଆଉ କରନ୍ତୁ।
ସବୁ ତ ସେମିତି ଅପେକ୍ଷା କରିକି ରହିଛୁ ଆଉ କଣ କରିପାରିବୁ। ହେଇତ ଆମର ଜଣେ ପରିବା ବେପାରୀ ଆଇଲେଣି ଆଉ ଯାହା ପରିବା ପୁଣି ରଖା ହବ। ହଁ ସେ ପରିବା ହଉଛି ଆଣୁଛନ୍ତି ଆଉ ଯୋଉ ଦହିବରା ବାଲା ବି ଆସୁଛି। ଆଇସ୍କ୍ରିମ ବାଲା ବି ଆସୁଛି।
ହଁ ହଁ ଆଉ ପାଖୁକୁ ତ ଆସୁଛି।
ଆସୁନାହାନ୍ତି।
ଆଉ ପାଖକୁ ତ ଆସିଲେଣି ରଖିଦେବେ ପରିବାପତ୍ର ଆଉ।
ହଁ ସେଇ ତ ଆସୁଛନ୍ତି ସେଇ ପରିବାପତ୍ର ଯାହା ନାହିଁ ସବୁ ରଖାହଉଛି।
ହଁ ହଁ ଆଉ ସେ ରଖନ୍ତୁ ପରିବାପତ୍ର କଣ ସବୁ ରଖିବେ ନା କଣ ସେ ଆଣୁଛନ୍ତି କଣ କରିବା ସବୁ?
ଆ ଛୁଇଁ, ବିଲାତି, ମାଟି ଆଳୁ। ଆଉ କାଙ୍କଡ଼, ପୋଟଳ, ଆଉ କଣ ଜହ୍ନି। ଏମିତି ସବୁ କଣ ଭେରାଇଟି ପରିବା ଆଣୁଛନ୍ତି ଆଉ ଗାଜର। ବିଟ୍ରୁଟ୍ ସ
ସାଇକେଲ ନା ଟୁ ହିଲର୍ ନା ବଡ଼ ଗାଡ଼ି?
ନାଇ ସେଇ ଦି ଚକିଆ ମ ସେଇ ବାଇକି।
ଓହୋ ସେ ଗାଁ ଲୋକ ନା ନା ବାହାରୁ ଆସୁଚୁ?
ହଁ ସେଇ ଗାଁ ଲୋକ ବାହାର ଲୋକ ତ କେହି ଆସୁନାହାନ୍ତି ସେ ଗାଁ ରେ ଜଣେ ବେପାର କରୁଛନ୍ତି। ସେଇ ଆସୁଛନ୍ତି ତାଙ୍କରିକଥିରୁ ରଖିଦଉଛୁ ଆଉ ଖାଉଛୁ ଆଉ କଣ କରିବୁ ବାହାରକୁ ତ ଯାଇ ହବନି। ଆଉ ଏମିତିରେ ସିଏ ଆସୁଛନ୍ତି ବୋଲି ଆମକୁ ଟିକେ ସୁବିଧା ହଉଚି। ସେଇଠୁ ରଖିକି ଖାଉଛୁ ଆଉ।
ସେ କଣ ରେଟ ଫେଟ୍ ସେଇ ସମାନ ରେଟ ନେଉଛନ୍ତି ନା ଅଧିକା ରେଟ ନଉଛନ୍ତି?
ନାଇଁ ସେ ଟିକେ ଅଧିକା ନେଉଛନ୍ତି ଅଧିକା ନେଲେ କଣ କରିବୁ ଖାଇବୁ ପାଖକୁ ଆସୁଛନ୍ତି ଏମିତିରେ କଣ ଘରେ ଥିଲୁ କ ନାହାନ୍ତି। ଆଉ ଘରେ ଦିନେ ଲୋକ ଦିନେ ଯାଇକି ବଜାର ରରୁ କିଣିକି ଆଣିକି ଖାଇବୁ, ଟିକେ କମ ରେଟ ପଡିବ ଏମିତି ପାଖକୁ ଆସୁଛନ୍ତି ମାନେ ସେ ଯେ ଅଧିକ ନେଲେ ତୁମେ କିଣିକି ଆଣିକି ଖାଇବ।
ହଁ ହଁ ଆସ କରନ୍ତୁ ଆଉ କଣ କରିବା ସବୁ ପରିସ୍ଥିତି ସମସ୍ତଙ୍କ ସମାନ ପରିସ୍ଥିତି ଅନ
କିଛି ଅନୁସାରେ ଇଏ କରିବା ମଣିଷ ହେଉଛି ପରିସ୍ଥିତିର ଦାସ, ତେଣୁକରି ଯେମିତି ଯାହା
ଦରକାର ହବ ସେମିତି କରିବାକୁ ପଡିବ ଆଉ କଣ କରିବେ। ଆଉ ଆଉ କଣଉ ରୋଷେଇ ଫୋଷେଇ ସକାଳୁ ସାରିଦ ଦେଇଛନ୍ତି?
ରୋଷେଇ କରିବି ବି ହେଇନି ତ କରିନି ଆଉ। କରିବି କରିମି ତ ରୋଷେଇଛି ହଉଛି କିନ୍ତୁ କରିନି ଏପର୍ଯ୍ୟନ୍ତ ଦେଖିବା ଆ ବସିଛି ଟିକେ ତାପରେ କରିବି। ତ ରୋଷେଇବାସ ଏକଥେ ଚାଲିବ ତାପରେ ତ ଖିଆପିଆ ଚାଲିବ ରେଷ୍ଟ ନାହିଁ ଆଉ ଏବେ ଟିକିେ ବସି ପଡ଼ିଚି।
ହଁ ଆମର ବି ରୋଷେଇ ଚାଲୁ ହେଇଗଲାଣି କରିଦବ, ଘର ଏ ଦଶଟା ସୁଦ୍ଧା ସରିଯିବ ଗାଧକି ଏକେଥରେ ଖାଇବୁ ଆଉ।
ଆମର ତ ସେ ସକାଳୁ ଗାଧେଇକି ଠାକୁର ପୂଜା କରିକି ରୁଷେଇ ବାସ ଆରମ୍ଭ ହଉଛି ସେଥିରେପୁଣି ଛୋଟ ଛୋଟ ଛୁଆ ଅଛନ୍ତି ତାଙ୍କ ବ୍ୟବସ୍ଥା ପୁଣି କରିବାକୁ ପଡ଼ୁଚି। ଆଉ କଣ କରିବା ହଁ ସବୁ କରିବାକୁ ପଡିବ, ଆଉ ସ୍ତ୍ରୀ ଲୋକମାନେ ତ ଘର ବାହାର କାମ କାମ କରିବେ।
ପୂଜା ପାଠ ଠାକୁରଙ୍କ କାମ କରିବେ ସବୁ ରୋଷେଇ ବାସ ସବୁ କରିବାକୁ ପଡିବ କଣ। କରିବା ସିନା ପୁରୁଷ ମାନଙ୍କର କିଛି କାମ ନାହିଁ ଖାଲି କାମ କରିବେ ବାହାରେ ଯାହା କାମ କରିବେ ପଇସା ଦେବେ କାମ ସରଲା।
ସବୁବେଳେ ତ ଖଳୁ ଟିକେ ଉଠିବାକୁ ପଡ଼ୁଛି ନହେଲେ ତ ନ ଉଠି ନ ହେବନି ଆଉ କଣ କରିପାରିବା।
ହଁ।
ଆମର ଶାଶୁ ମା ହଁ ଦେହପା ଭଲ ଅଛି। ଆଉ ତମର? ଦେହ ପାହ ଭଲ ରହୁଛି ଏମିତିରେ କଣ ଥଣ୍ଡାଟା ଟିକିଏ ଲାଗିକି ରହୁଚି। ଆଉ କଣ କରିବା ମେଡ଼ିସିନ ଖାଇଲେ ବି କମୁନି।
ଆଉ ଥଣ୍ଡା ତ ସକାଳୁ ବାଧି ଯଉି ନା ସକାଳୁ ଗାଧୁଆ ପାଧୁଆ କଲେ ସେ ଥଣ୍ଡା ଟିକେ ଲାଗି ରହେ।
ବିରାଇଟା କିଛି ଖରାପ ନ ନାହିଁ ସେତେବେଳେ ରାଧୋଇବାଟା ହି ଭଲ।
ଳେ ଯେତେ ଶୀଘ୍ର ଉଠି ଗାଧେଇବେ ସେଟା ବ୍ରାମ ମୁହୁର୍ତ ଗାଧେଇଲେ ବି ଆଉରି ଭ
ତ ଥଣ୍ଡା ଟା ରହୁ ଅଛି ସବୁବେଳେ ଆଉ ସେଇଥିପାଇଁ ଟିକେ ଡରିଡରି ଗାଧୋଇବାକୁ ପଡ଼ୁଚି, ଆଉ କଣ କରିପାରିବା?
ଆଉ କଣ କରିବା ସେମିତି ସଂସାର ଚାଲିଚି ଆଉ କଣ କରିବା?
ଆ ଏଇତ ସଂସାର ଆଉ ଛୁଆ ପିଲା, ସ୍ଵାମି, ଶାଶୁ। ସମସ୍ତଙ୍କୁ ନେଇକି ସଂସାର ଚାଲିଛି ଆଉ। ହଁ ହୁଁ
ସେମିତି ଚଲାନ୍ତୁ ଆଉ କଣ କରିବା। ସେମିତି ଦେଖି ଜାକି ସଂସାରା ଇଏ କରନ୍ତୁ ଆଉ ସେମତି ସବୁ ସେମିତି ଦୁଃଖ ସୁଖ ଲାଗି। ହେଇଛି ସେମିତି ଇଏ କରିବେ ଆଉ କଣ କରିବା ଏ ତ ରଜ ଆଇଲାଣି ସ ହସ ଖୁସିରେ।
ଖୁସିରେ ଇଏ କରିବା।
ହଉ, ହଉ ମୁଁ ରଖୁଛି ଆଉ ପଛ।
ଦିଅ ପଛରେ କେତେବେଳେ କରିବ। ହଁ ହଁ ରଖିଦିଅ। ହଁ ରହିଲି। ହଁ ରହିଲି।